ହାଲୋ ହାଲୋ
ଆଜ୍ଞା, ସାର୍ ନମସ୍କାର।
ଆଜ୍ଞା, ସାର୍ ନମସ୍କାର। କଣ ଦୋକାନ କରିଚନ୍ତି?
ନାଇଁ ସରେ ଅଛି ଏବେ ଖାଇକି ଉଠିଲି ଘରେ ଅଛି ଓ ଆପଣ କଣ କରୁଛନ୍ତି?
ଏଇ ମୁଁ ଟିକେ ଗାଁ ଆଡେ ଟିକେ ବୁଲୁଛି ଆଉ
ଗାଁରେ ବୁଲୁଛନ୍ତି?
ଆଜ୍ଞା।
ଆଜି କଣ ସାଙ୍ଗସାଥି ସହିତ କୁହା ଯାଇଛନ୍ତି? ନା ନାଇଁ
ଆମର ମାନେ ସାଙ୍ଗସାଥି ଦି ଜଣ ପୁରା ସାଙ୍ଗ ପୁରାଆମେ ଦି ଜଣ ମାନ ବୁଲୁଁ ମାନେ, ଆମ ଗାଁରେ ଗୋଟେ ମନ୍ଦିର ଅଛି, ସେଇଠି ଆମେ ବସୁ ଆଉ ଖଟି ଫଟି କରୁ
ଆଛା, ଆ ଆଜି କୁଆଡ ପ୍ଲାନିଂ ଅଛି ଯିବାର ନା ନାଇଁ?
ନା, ନା, ଆଜି କୁଆଡେ ନହିଁ ମ? ଏବେ ତ କିଛି ନାହିଁ, ରଜ ପର୍ବ କିଛି ନାହିଁ ଯିବୁ କୁଆଡେ?
ଆଜି କୁଆଡେ, ଆଜି ଦେବସ୍ନାନ ପୂର୍ଣିମା, ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବେନି?
ନା, ଆମର ଏଠି କୋଉଠି ଅଛି ଯିବୁ?
ପାଖାପାଖି, ପାଖାପାଖି ଜଗନ୍ନାଥ ମନ୍ଦିର ନା
ପାଖାପାଖି ଅଛିଯେ -କିନ୍ତୁ ସେଟା ଅଧା ହେଇଛି।
ହ ତିଆରି ହେଇନି ସେଇଟା?
ନା ପୁରା ହେଇନି ଆଉ ଗୋଟେ ମନ୍ଦିର ଅଛିଯେ ହେଟା
ଟିକେ ହଁ ଟିକେ ଦୂରେରେ ଥିବା ବୋଧେ ସାଙ୍ଗସାଥି ମିଶିକି ଯିବାକୁ ପଡିବ ନାଇକି।
ନା ନା ଦୂରକୁ ନୁହଁ ଏଇା ମିନିମମ ଦି କିଲୋମିଟର କି ଦି ହାତ ଦେଢ କିଲୋମିଟର କି ଦି କିଲୋମିଟର ହବ।
ହଁ ତାହେଲେ ପାଖରେ ତ ଆଉ।
ଆମର ଯାଜପୁରରେ ବହୁତ ମନ୍ଦିର ବହୁତ।
ଆଛା ଆଛା ହଁ ସେପଟ ଏରିଆ ର ବହୁତ ମନ୍ଦିର ଅଛି ମୁଁ ବି ବିରଜା ଟ ମୁଁ ବିରଜା ଟେମ୍ପଲ ବି ଯାଇଛି ବହୁତ ଥ ଯାଇ ଆଜି ମାଙ୍କୁ ବି ଦର୍ଶନ ହେଇଛି। ଆଜ୍ଞା ଆଉ କଣ ଖ କଣ ଖାଇଥିଲ ସାର୍ ଆଛି ସକାଳୁ?
ଆମ ଓଡିଆ ଲୋକ ପଖାଳ ଖାଇବା କଥା ଆଉ କଣ ଖାଇବୁ।
ହ ପକାଳେ ବଡି ଚୁରା ଆଉ।
ନା ନା ପଖାଡ ଆଉ ଆଳୁଦଳା।
ପଖାଳ ଆଳୁଦଳା ମିକଚର୍। ହଁ ସେଇଟା ତ ଆଜିକାଲି ବହୁତ ବଢିଆ ଖାଇବା ଆଉ। ସ୍ଵାଦିଷ୍ଟ ଖାଇବା ସେଇଟା ଆଉ।
ଆପଣ ଖାଇଥିଲେ ନା।
ଆଉ ଆଜି ବର୍ଷା ବର୍ଷୀ ହଉଛି ଆପଣଙ୍କ ଗାଁ ଅଟେ?
ନା ନା ଏବେ ହଉନେଇ ଠିକି ଚାରିଟା ବେଳକୁ ହବ।
ହଁ ଠିକ୍ ଚାର ଟା ବେଳକୁ ତ ସବୁଆଡେ ବି ବର୍ଷା ହଉଛି ଆମ ଇଆଡେ ବି ଚାରିଟା ବେ ବି ବର୍ଷା ହଉଛି।
କାଲି ବହୁତ ଜୋରେ ଆସିଥିଲା ବର୍ଷା ତିନିଟା ପଚାଶ ରେ ଏବେ ଟିକେ ଟିକେ ଖରା ଅଛି ଆଉ।
ଟିକିକ ଟିକ ଖରା ଅଛି ନାଇଁ। ଆଉ ଆପଣଙ୍କ ଦେହ ପା ଭଇ ଭଲ ଅଛନ୍ତି ତ।
ହଁ ହଁ ଦେହବେ ଭଲ ଅଛି।
ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି।
ଆଜ୍ଞା ଆଜ୍ଞା।
ହଁ।
ଆପଣ କୋଉଠୁ କହୁଛନ୍ତି? କଟକରୁ କହୁଥିଲେ ଏଇ ଆମ ପାଖରେ।
ଆଜ୍ଞା ଆଜ୍ଞା।
କଟକ ରେ ରହୁଛନ୍ତି ନା ନା ପ୍ରପର ଘର ନା ନା କଣ ଜବ୍ ଫବ୍ କରୁଛନ୍ତି?
ନାଇଁ ନାଇଁ ପ୍ରପର ଘର ସେଠି ଅଛି ମୋର ଏ ନିଜର। ଏଇ ଝୋଲା ସାହି।
ହଁ।
ନିଜ ନିଜର ଗୋଟେ ଓନ ଟ୍ରାଭେଲସ ଅଛି ସେଇ ଗାଡି ଫାଡି ଚଲାଚଲି ହଉଛି।
କେତେଟା ଗାଡି ଅଛିପଣଙ୍କର।
ମୋର ଛଅଟା ଗାଡି ଅଛି।
ଛଟା ଗାଡ଼ି କଣ ମାନେ ବସ ନା।
ହଁ ଦିଟା ଟ୍ରାଭେଲର ବସ୍ ଅଛି ଦିଟା ଇନୋଭା ଅଛି। ଆଉ ଡିଜାଆର ଦିଟା ଅଛି। ଫର୍ଚୁନର ସେଇଟା ଆଣିଲେ କିଛି ନାହିଁ ଯେ ଫର୍ଚୁନର କେବଳ ବାହାଘରିଆ କେବଳ ହ ଯାହା ସେ ପୁଣି ଅଳ୍ପ ଦିନ ପାଇଁ।
ନାଇ ନା ଆପଣ ଯାହାବ ଆପଣ ଆପଣ ଯାହାବ ବସିକି ଗଲେ ଯୋଉ ରୋଳା ଟା ହବ।
ନାଇଁ ରୋଳା ତ ହବ ସେଇଟା ଇଏ।
ଆପଣଙ୍କ ଆଡେ ବୁଲେଟ ଅଛି ନା ମାନେ ଦେଖୁନାହାନ୍ତି ଗୋଟେ ସେକଣ୍ଡ ହାଣ୍ଡ ବୁଲେଟ ଟେ।
ସେକେଣ୍ଡ ହ୍ୟାଣ୍ଡ ବୁଲେଟ୍ ହଁ ମିଳିଯିବ ମୁଁ ଦେଖୁଛି। ଆମର ତ ଗ୍ରୁପ ଅଛି ମୁଁ ଗ୍ରୁପ ରେ ଆଜି
ଆଜ୍ଞା ଆଜ୍ଞା ପଚାରଦିଅ ଆଜ୍ଞା ତଥାପି କେତେ ପଡିଯିବ ଟି?
ବୁଲେଟ ଯା ହେଲେ ଏଇ ଆରାଉଣ୍ଡ କେତେ ସେଇ ଲକ୍ଷ ଦେଢ ଲକ୍ଷ ଭିତରେ ଭଲ ବୁଲେଟ ମିଳିଯିବ।
ନୂଆ ନୁହଁ ନୂଆ ନୁହଁ ମାନେ ବିଏସ୍ ଥ୍ରୀ ନନେ ବିଏସ୍ ଫୋର୍ ମଡେଲ୍।
ବିଏସ ଫୋର୍ ମଡେଲ୍ ହେଲେ ତାହାଲେ ଆଉ ଟିକେ କମ ମିଳିବ ଆଉ ସିଏ ଅଶୀ ନବେ ପାଖାପାଖି ହେଲେ।
ଆଜ୍ଞା, ଆଜ୍ଞା ମୁଁ ଗୋଟେ ଭଦ୍ରକରେ ଜଣଙ୍କୁ କତରୁ ବୁ, ଆ, ମୁଁ କହୁଚି ଲ ଲକ୍ଷେ ଲକ୍ଷେ କୋଡିଏ ଦେଢ ଲକ୍ଷେ ଯେତେ ହବ।
ହଁ ତାରି ଭିତରେ ଠିକ ଅଛି ମୁଁ ଆଜି ମୋ ସାଙ୍ଗସାଥି ମାନଙ୍କୁ କ ଥା କରଉଚି।
ହ
ଆଉ ଯିଏ ଭଲ ଭଲ କଣ୍ଡିସନ୍ ଥିବ ଯେ କି ନର୍ମାଲ୍ ବେଶୀ ଗାଡି ରନିଂ ହେଇନଥିବ। ସେଇ କଣ୍ଡିସନ୍ ଗାଡି ହେଇଗଲେ ଆପଣଙ୍କ ସୁବିଧା ହବ। ହଁ ହଁ ଭଦ୍ରକ ଭଦ୍ରକ।
ଭଦ୍ରକରେ ଜଣେ ବୁଝୁଥିଲି ସେ ବି ଏସ୍ ଫୋର୍ ମଡେଲ୍ କହୁଥିଲା। ଆ, ସେକେଣ୍ଡ ଅନର୍ ସେକେଣ୍ଡ ଅନର୍ କହୁଥିଲା ସତୁରୀ। ତାପରେ ତାକୁ ଫଟୋ ଫଟୋ ମାଗିଲି ସେ କାଇଁ ଫଟୋ ଫଟୋ ଦେଇନାହାନ୍ତି।
ତାହାଲେ ଏଟା ଫେକ୍ ରେ ଇଏ ହେଇଥିବ ଦେଖିବ ଯାହା ପାଖରେ ଯିଏ ବି କିବାକୁ ଚାହୁଁଥିବ ବାକି କି
ତା ଫଟୋ ଦେଇନାହାନ୍ତି କି। କଲ୍ ବି ଆଉ ଉଠଉନାହାନ୍ତି। ନା ଆମ ଚିହ୍ନା ଲୋକ କିଛି କାରଣ ପାଇଁ ଯଦି ଉଠୁଉନଥିବେ।
ହଁ ତ ବ୍ୟସ୍ତ ଥିବେ ଯାହା ଲାଗୁଛି।
ହୁଁ। ଯୁଆଡେ ଗୋଟେ ବୁଲେଟ ଟେ ଆଣିମି ମୁଁ ଯାହା ବି ହେନେ ଗୋଟେ ସକ୍ ଅଛି ଗୋଟେ ଯାହା
ହଁ, ହଁ ନାଇଁ ନାଇଁ ସକ୍ ନିହାତି ପୂରଣ କରିବା ଦରକାର ନା ଭାଇ। ଆଉ ଆପଣ ବୁଲ ଇଚ୍ଛା ଅଛି ମାନେ ନିଶ୍ଚିନ୍ତ ଗୋଟେ ବୁଲେଟ ଆଣନ୍ତୁ। ମୁଁ ବି ଦେଖୁଚି ମୋ ସାଙ୍ଗସାଥି ମାନଙ୍କୁ ପଚାରିଛି ହଁ ଦେ ଖୁଛି ସେଇ ସତୁରୀ ଅଶୀ କି ନବେ ଭିତରେ ଯଦି ହେଲା ଆଉ ଯଦି ଭଲ କଣ୍ଡିସନ ଗାଡି ହେଲା ହଁ ଭଲ କଣ୍ଡିସନ ହେଲେ ସେଇ ଲକ୍ଷ ପାଖାପାଖି ହେଲେ ମୁଁ ସାଙ୍ଗେ ସାଙ୍ଗେ ଆପଣଙ୍କୁ କଲ୍ ରଖିଲେ। ନମ୍ବର୍ ରହିଲା ମୁଁ କଲ୍ କରିଦେବି। ମୁଁ, ତାଙ୍କୁ କହିବି ସେ ସେ ଆପଣ ଡାଇରେକ୍ଟ କି ନନେ ଫୋନ୍ ନମ୍ବର୍ ଆପଣଙ୍କୁ ସେ କରିଦେବି। ହଁ ଓନର୍ ନମ୍ବର୍ ଆପଣଙ୍କୁ ସେଣ୍ଡ କରିଦେଲେ ହଁ ଫଟୋ ଫୋଟ ସବୁ ସେଣ୍ଡ କରିଦେଲେ ଆପଣ ଡାଇରେକ୍ଟ କଥା ହେଇଗଲେ ଆସିକି ଦେଖିଦେବେ ଜିନିଷ ଟା। ଦେଖି ଦେଇ ତାପରେ ପଇସା ଦବା ନବା କରିବାନି ହଁ ଭଲ ଲାଗିଲେ କାଗଜକୁ ଆଗ କାଗଜ ପତ୍ର ଦେଖିବେ ଫାଷ୍ଟ।
ଆଜ୍ଞା କାଗଜ ପତ୍ର ସେଇଟା ହିଁ ମୁଁ କହିଥାନ୍ତିି ପେପର୍ ୱାର୍କ ଟା ଯାହାବି ହେନେ ଦେ
ହଁ। ଫାଷ୍ଟ କାଗଜ ପତ୍ର ଆକୁ ଆଗ ଦେଖିବେ। ସେଗୁଡା ଦେଖି ସାରିଲା ପରେ ସେଟା ଯଦି ଠିକଠାକ ଅଛି
ଆଜ୍ଞା।
ପରେ ଭଲ ହଁ ଆଗକୁ ବଢିବ ନା ନନେ ବିନା ଆଜିକାଲି ତ କେତେ ସବୁ ଫର୍ଜି ସବୁ ବାହାରୁଛନ୍ତି ଦେଖୁଥିବେ।
ଆଉ ପେପର୍ ୱାର୍କ ନହେଲେ ମୋ ଯଦି ବି ଫାଇନ୍ ଥିବ ସେଟାରେ ସେ ଫାଇନ୍ ଟା କାହାକୁ ନୁହଁ ମୋତେ ହିଁ ଭରିବାକୁ ପଡିବ।
ହଁ ହଁ ନିଶ୍ଚିନ୍ତ ସେଟା ଆଗ ଯାଇକି ଆରଟିଓ ର ଗା ଆଜିକାଲି ତ ଗାଡି ନମ୍ବର୍ ମାଇଲେ ସବୁ ଜଣାଉ ଉଁ, ଜଣା ପଡି ଯାଉଛି। ହଁ ମୋବାଇଲ୍ ରେ ମାଇଲି ସବୁ ଜଣା ପଡିଯା ଯେ କେତେ ଅଁ, ଅଛି ଚାଲାଣ କେତେ ଅଛି। ଆଉ କେତେ ଗାଡି କେତେ କଣ ସବୁ ଜଣା ପଡିଯାଉଛି ଆଜିକାଲି ଆଉ। ଆପଣଙ୍କର ବୁଲେଟ୍ ଆଗରୁ ବୁଲେଟ୍ ଥିଲା ଆପଣଙ୍କ ନା ନାଇଁ ଫାଷ୍ଟ ଟାଇମ କିଣିଲେ।
ନା ନା ଫାଷ୍ଟ ଟାଇମ୍।
ଆଗରୁ କୋଉ ଗାଡ଼ି ଚଲଉ ଥିଲ କି?
ଆଜ୍ଞା।
ଆଗ କୋଉ ଗାଡ଼ି ଥିଲା?
ଆଗରୁ ମୋର ନଥିଲା ଏଟା ବାପା ଘର ଗୋଟେ ଥିଲେ ବହୁତ- ପୁରୁଣା ଗାଡି ତଥାପି ପନ୍ଦର ଷୋହଳ ବର୍ଷ ହେଇଯିବ ସେ ଗୋଟେ ପେଶନ ପ୍ରୋ ଗୋଟେ ଆସେ ଜାଣିଛନ୍ତି। ହୀରୋହଣ୍ଡାର ସେଇ ଗାଡି ଟା ଥିଲା ସେଇ ଗାଡି ଟା କଣ ହେଲାଣି ନା ଏତେ ଦିନ ହେଲାଣି ଯେହେତୁ ଭାଙ୍ଗିବ ନା ଯାହା ବିି ନା ଥୋଡି ନା ଏତେ ଦିନ ନୂଆ ରହିପାରିବ।
ହୁଁ ହୁଁ ହୁଁ ହୁଁ।
ଇଏ କଣ ହେଇଚି ନା ପହର ତିନି ଚାରି ଦିନ ତଳେ ସେ ଟାଙ୍କି ଟା ଯୋଉଟା ଟାଙ୍କି କଣା ହେଇଗଲା। ଯଦି କଣା ହେଇଗଲା ପେଟ୍ରୋଲ ବାହାରିଲା
ପୁରୁଣା ଗାଡି ଏତେ ବର୍ଷର ଗାଡି କାହିଁ ରଖୁଥିଲେ ତାପରକୁ ଆଜିିକାଲି ତ ପ୍ରାଏ ହେଲାଣି ପନ୍ଦର ବର୍ଷ
ନା ସେଥିପାଇଁ ବା ସେଥିପାଇଁ ବନ୍ଦ କରିଦବୁ ଗାଡି ଟା ସେଥିପାଇଁ ଗୋଟେ ନୂଆ ଗା ଗୋଟେ ସ୍କୁଟି ହଉ ନହଲେ ବୁଲେଟ ହଉ ଯାହା ବି ହୋଉ କିଛି ଗୋଟେ ଆସିବ।
ହଁ ହଁ ମ ନିହାତି ଗାଡି ଘର ପାଇଁ ନିହାତି ଗୋଟେ ଗୋଟେ ଦରକାର କୁଆଡେ ଯିବା ଆସିବା କରିବା ପାଇଁ କି
ସେଦିନ ବା ବିଶ୍ୱାସ କରିବୁନୁ ମୁଁ ମ୍ୟାରେଜ ନେଇକି ଯାଇଚି ମ୍ୟାରେଜ ନେଇକି ଯାଇଚି ପେଟ୍ରୋଲ ତାର ବା ବୋହି ମୋ ପଣ୍ଟଟା ହେଇଯାଇଚି ମାନେ ଡା ବା ମାନେ ଲେପ୍ଟ ସାଇଡ୍ ର ମାନେ ଗୋଡଟା ହେଇଯାଇଚି। ମାନେ ପେଟ୍ରୋଲ ମୁଁ କହିଲି ପଡିଲା କଣ ଗୋଟେ ପେଟ୍ରୋଲ ଯାହାବିହେଲେ କେମିକାଲଟା ଯାହାବି ହେନେ ପଡିବ ସେ କଣ ହେଇଚି ନା ପଡିଲା ମୁଁ କହିଲି କଣ ହେଲା କଣ ହେଲା କଣ ହେଲା କଣ ହେଲା ଦେଖିଲା ଅଳକୁ ବାପାଙ୍କୁ ଫୋନ କଲା ବେଳକୁ ବାପା କହିଲେ ନା ପେଟ୍ରୋଲ ନା ଯୋଉ ଟାଙ୍କି ଟା ଫାଟି ଯାଇଚି ଆଉ
ଓହୋ ବା ଆପଣ ବାପା ବୋଧେ ଆଗ ଆଗରୁ ବୋଧେ ସେ, କହିନାହାନ୍ତି ତମକୁ ଭାଇ?
ଜାହାନ୍ତିାନ ଦେଖିନାହାନ୍ତି ତା ମେ ମନେ ନଥିବ କି କଣ ହେଇଥିବ ମୁଁ ଯେତେବେଳେ ଗାଡି ଟା ହଠାତ୍ ବାପା ଆଣିଥହିଲେ ମୁଁ ହଠାତ୍ ନେଇ ପଳେଇ ଆଇଲି
ହଁ ହଁ ସେ ଭୁଲି ଯାଇଛନ୍ତି ଆଉ କହିବା ପାଇଁ ଆଉ ନ ନଥିଲନି।
ବହୁତ ମାଇଲେଜ୍ କିନ୍ତୁ ଗାଡି। ବିଶ୍ୱାସ କରିବନି ମାଇଲେଜ୍ ପୁରା ଅଲଗ ପ୍ରକାର। ମାଇଲେଜ୍ ପୁରା ମିନିମମ୍ ତଥାପି ଅଶୀ କି ଲବେ ଦେଇଦବ।
ହୁଁ। ଏବେ ସେ କଟକ ରେ ପାଖପାଖି କୋଉ ଗୋଟେ ଥିଲା ଏବେ ଇନଷ୍ଟାଗ୍ରାମ ରେ ଦେଖୁଥିଲି। ପୁରୁଣ ଯେତେ ପୁରୁଣା ଗାଡି ହଉ ସେ ଗାଡି ତାଙ୍କ ପାଖକୁ ଆଣିଲେ ସେ ପୁଣି ସେ ମଡିଫାଏ କରିଦଉଚନ୍ତି ଗାଡି କି।
ହୁଁ ହୁଁ।
ଇଞ୍ଜିନ ସେମ୍ ରହିବ କିନ୍ତୁ ସବୁ ବଡି ଫଡି ସବୁ ଚେଞ୍ଜ ଚାଞ୍ଜ କରିକି ପୁରା ନୂଆ ଷ୍ଟାଇଲିସ ପୁରା କରି ଦୋଉଚନ୍ତି।
ହଁ ଏବେ ତ ବହୁତ ବହୁତ ବହୁତ ଇଏ ବାହାରିଲାଣି।
ହୁଁ ଯଦି ଆପଣ କରିପାରିବେ ତାହେଲେ ଭଲ ଲାଗିବେ ନା? ଜାଣିବେ ଯେ ମୋ ପାଖରେ ମୋ ପୁରୁଣା ଗାଡି ରହିଲା କିନ୍ତୁ ନୂଆ ତାକୁ ଡିଜାଇନ କରିଦେଇଚି।
ଡିଜାଇନ୍ କଲେ କଣ ହେଲା ଚଲେଇ ତ ପାରିବେନି। ଦେଖନ୍ତୁ ଭୁବନେଶ୍ଵର କଟକ ନେଲେ ଯାହାବ ନ ଏବେ ଯୋଉ କ୍ୟାମେରା ଲାଗିଚି ସେ ଯାହା ହେନେ କ୍ୟାପଚର୍ କରିଦବ ଆପଣ ନମ୍ବର ପ୍ଲେଟ୍ କ୍ୟାପଚର୍ କରିଦିଅନ୍ତି ଯାହାବି ହେଲେ ଜାଣିଦେବେ ଯେ ପନ୍ଦର ଷୋଳ ବର୍ଷ ଗାଡି ଫାଇନ୍ ତ ପକେଇଦବ।
ନାଇଁ ନାଇଁ ଆଜିିକାଲି ଆଜିକାଲି ସେମି ସେମିତି ତ କାଇଁ ହଉନି ଆଜିକାଲି କାହିଁକି ନା ଏପର୍ଯ୍ୟନ୍ତ ତ ଆପଣଙ୍କର ଗାଡି ଠିକ ଠାକ୍ ଅଛି ଫିଟନେସ୍ ଦେଇଛନ୍ତି ସେ ପର୍ଯ୍ୟନ୍ତ କେହି କିଛି କରିପାରିବେନି।
ନା ମୁଁ ଶୁଣିଥିଲି କି ଯଦି
ନାଇ ନାଇଁ ପ୍ରାୟ ହଁ ପ୍ରାୟ ଶୁଣିୁଛନ୍ତି ଯେ ପନ୍ଦର ବର୍ଷ ପରେ ଗାଡିରେ ଭାଲିଡି ସରିଯାଏ କିନ୍ତୁ ସେମିତି ନାହିଁ ଏବେ ରୁଲ ହେଇଯାଇ ଚି ଗାଡି ଯେ ପର୍ଯ୍ୟନ୍ତ ଆପଣଙ୍କର କଣ୍ଡିସନ ଠିକ ଅଛି ସେ ପର୍ଯ୍ୟନ୍ତ ତମ ଗାଡି ଚଲେଇ ପାରିବ।
ଆମ ଗାଡି ବହୁତ କଣ୍ଡିସନ ଠିକ୍ ଅଛି ମାନେ ଗୋଟେ ଗୋଟେ ଗାଡି ଜାଣିଥିବେ କି ଧୂଆଁଯଉ ବାହାରୁଥିବ ମାନେ କଳା ଧୂଆଁ ବାହାରୁଥିବା ପାଇଁ ଏଥିରୁ ଆମ ଗାଡିରେ ଟୋଟାଲ ଧୂଆଁ ହିଁ ମୁଁ ଦେଖିନି କେବେ
ହୁଁ ତାହେଲେ ଗାଡି କଣ୍ଡିସନ ତ ବଢିଆ ଅଛି।
ଠିକ ଅଛି ଖାଲି ଖାଲି ଗିଅରବକ୍ସ ବ୍ରେକ ଫ୍ରେକ ଆଉ ଏମ ସବୁ ଅଛି ନହେନେ ଚକା ଫକା ସବୁଠିକ। ଆଲୁଏଲ ଫାଲୁଏଲ ସବୁ ଠିକ ଆଉ ଭଲ ସବୁଠିକ ଇଞ୍ଜିନ୍ ବି ଠିକ ଅଛି କିଛି ନାଇଁ। ଭଲ ବି ପାୱାର ଦେଇକି ଟାଣୁଛି।
ସେଇଟା ତ ନର୍ମାଲ ହଁ ନର୍ମାଲ ଟଙ୍କା ଚାରି ପାଞ୍ଚ ହଜାର ଦଶ ହଜାର ଖର୍ଚ୍ଚ କରିଲେ ପୁଣି ଆହୁରି ନୂଆ ହେଇଯିବ।
ନାଇଁ।
ଓ ହଉ ଏତେ ବର୍ଷ ଚଲେଇଣି ପନ୍ଦର
ଆଉ ପନ୍ଦର ବର୍ଷ ଚଲେଇଲେଣି ଦେଖିଆ ନୂଆ ଗାଡ଼ିଟେ ନଆଣିଲେ କଣ ହବ।
ହଁ,
ନ
ଏକ୍ସଚେଞ୍ଜ କରିକି ଯଦି ହେଇଥିବ
ନା ନା ଏକ୍ସଚେଞ୍ ଥରେ ବୁଝିଥିଲେ ଯେହେତୁ ଚଉଦ ପନ୍ଦର ବର୍ଷ ଗାଡି ହେଲାଣି ସେ ପଚାରିଥିଲେ କେତେ ହ କହିଲେ ମାନେ ବି ବିଶ୍ୱାସ କରିବେନି ସେ ଆପଣ ଯଦି ଶୁଣିବେ ସେ ମାନେ ଏମାଉଣ୍ଟ ଟା ଆପଣ ହସିବେ। ଆସନପ ଗାଡି ମାନେ ଭଲ ମାନେ କଣ୍ଡିସନରେ ବିଶ୍ୱାସ କରିଅନି ହଜାର ଟଙ୍କା କହିଲେ।
ଭାଇ, କମ୍ପାନୀ ବାଲା କହଣ ଦେଖିକି କହ।
ଆମେ କହିଲୁ କଣ ଏତେ କମରେ କହିଲେ ନା ଆପଣ ତ ବହୁତ ଇଏ ହେଲାଣି। ବହୁତ ବର୍ଷ ଗାଡି ହେଲାଣି ଆଉ ଇଏ ସିଏ ହବ ଆଉ।
ଆପଣ କହିଲେନି କଣପାଇଁ କେଜାଣି ମତେ ଯଦି କବାଡିଆକୁ ବିକି ଦେବି ମତେ କବାଡିଆକୁ ଦେଲେ ପରେ ପାଞ୍ଚ ଦଶ ହଜାର ମୋର ହେଇଯିବ।
ସବୁ ତ ଅଧିକ ଆଉ।
ହଁ।
ହଁ ଆଜ୍ଞା ମୁଁ ରହୁଛି ଆଉ ପରେ କେତେବେଳେ କଥା ହବା।
ହଉ ଆଜ୍ଞା ହଉ ହଉ ରହିଲି।